ହାଲୋ, କଁ କରୁଚନ୍ତି?
ଏଁ ବସଥିଲି ଆପଣ?
ମୁଁ ଏଇଠି ଶୋଇଚି ଆଉ ଖାଇବା ସଇଲାଣି?
ହଁ ଖାଇବା ସରଲାଣି।
କଁ ଖାଇଚ?
ଚୁଙ୍ଗୁଡି ଭଜା, ଭାତ।
ଅ ହ। ଆଲ।
ହଁ ହାଲୋ।
ହଁ ମୁଁ କହୁଥିଲି କି କଁ କହିଲେ ଆଜିକ୍ ମାନେ କଣ ଆଁ ମାନେ ଆଜିକା ଡେଟ୍ ରେ ମାନେ ଶି କ୍ଷାର କେମିତି କଣ ଚାଲିଚି ଆପଣଙ୍କ ହିସା
ମାନେ ନାଇଁ ମୁଁ କହିଆ କଥା ଯେ ଶିକ୍ଷା ମାନେ ମାନେ ଆଜିକାଲି ଦୁନିଆରେ ପ୍ରତ୍ୟେକଙ୍କ ପାଇଁ ଆବଶ୍ୟକ କି ନାଇଁ ସେଇଟା ଆ ଣ କୁହନ୍ତୁ ଆଉ?
ହଁ ନିହାତି ଶି ଶିକ୍ଷା ତ ନିହାତି ଆବଶ୍ୟକ। ଆଜି ମାନେ ଆଗକାଳଆ ଯୁଗରେ ଲୋକ ପାଠ ପଢିବା କଣ ଜାଣ୍ ନଥିଲେ ପା ସେଡ଼ା କଣ ଜାଣିନଥିଲେ ଆପଣ ସେଟାକୁ ଠିକ୍ କହିଲି ନା ନାଇଁ? ଲୋକ ପାଠ କଣ ଜାନଥିଲେ ଲୋକ ସ୍କୁଲ୍ ବି ଜାଣିିନଥିଲେ। ମାନେ ସ୍କୁ ଆଗୟା ଯୁଗର ଲୋକମାନଙ୍କ ପାଇଁ ସ୍କୁଲ ବି ନଥେଲା।
ହଁ ମ୍।
ସ୍କୁଲ ତ ବହୁତ୍ ବଡ କଥା ଚାଟଶାଳୀ ଜାଣିଚନ୍ତି ନା ନାଇଁ ଗୋଟେ କଥା ଚାଟଶାଳୀରେ ପାଠ ପଢୁଥେଲେ। ଚାଟଶା ପୁଣି ସେଠି କୋଉମାନେ ପଢନ୍ତି ଯୋଉମାନେ କି ନର୍ମାଲି ବେସିକାଲି ପୁଅ ମାନେ। ପ୍ରାଏତ ପଢନ୍ତି ଝିଅ ମାନଙ୍କୁ ତ ଆଗରୁ ଆଲାଉ ନ ପଢିବାର ସୁବିଧା ନଥିଲା ଆଗରୁ ସେମାନେ ପାଠ ପଢିବା କଣ ବି ଜାନଥିଲେ ଝିଅମାନେ। ତ ଚାଟଶାଳୀ ମାଧ୍ୟମରେ ଉୁଁ ସେଇ ପୁଅ ମାନେ ହିଁ ପାଠ ପଢୁଥିଲେ ଚାଟଶାଳୀରେ। କିନ୍ତୁ ଏବ୍ ଏବେ ଡେଟ୍ ରେ କଣ ନା ପିଲା ମାନେ ବୋ ମାନେ ଡେଭଲପ୍ କଲାଣି ଯୁଗ ଏତେ ଯେ କୟା କଥା ନାଇଁ।
କିନ୍ତ ଆଜିକାଲି ଦୁନିଆରେ ବି ଶିକ୍ଷାର ବି ଆବଶ୍ୟକ ଅଛି କାରଣ ଆଜି କାଲି ଦୁନିଆରେ ଯଦି ଆମେ ପାଠ ନ ପଢ଼ିବା ତାହେଲେ ଆମେ ଚଳି ବି ପାରିବାନି।
ଚଳି ବି ପାରିବାନି ସେ କଥା ମାନେ ସେଇ ପା ସେଇ କଥା ହଁ ସେଇ କଥା କହୁଚୁ ମୁଁ କି ପାଠର କଣ ଆବଶ୍ୟକତା ଅଛି ନା ପାଠ ନ ପଢିବା ଦ୍ଵାରା କଣ ହଉଚି? ନା ଆଗକା ଲୋକେ ଆଗକାନା ଲୋକେ ଦେଖିବ ବନବୋଧ ବହି ଗୋଟେ ଥିଲା ଯୋଉଟା କି ସେ ପଢି ବି ପାରୁନଥିଲେ। ମାନେ ଏମତି ଆଜ କି ମାନେ କଣ ଏଇ ଅସୁବିଧା ହେଉଛି କି ପାଠ ନ ପଢ଼ିଲେ ଗୋଟେ ପିଲା ନିଜେ ନିଜେ ଇନକମ କରିପାରିବନି। ତାପରେ କଥା ଫାଷ୍ଟ କଥା ହେଲା ନିଜେ ସିଏ କଣ ନିଜେ ନିଜ ନାଁ ଲେଖିପାରିବନି ଯୋଉଠି ସେ କଣ କହୁନାହାନ୍ତି।
ହଁ ଆଗରୁ ତ ଟିପ ଚିହ୍ନ ଦଉଥିଲେ ଲୋକମାନଙ୍କୁ ନିଜ ନାମ ବି ଲେଖି ଆସୁନଥିଲା।
ଆସୁନଥିଲା ତ ଟିପ ଚିହ୍ନ ଦ ଦବା ଦ୍ଵାରା କଣ ହଉଥିଲା ଲୋକମାନେ ତ ପାଠ ତ ପଢିଥିଲେ ଦି ପାଠ ପଢିଥିଲେ ଆଗ କାର ଲୋକମାନଙ୍କର କେମିତି ଜମି ଜମା କେମିତି ଏପଟ ସେପଟ ହଉଥିଲା କି ଲୋକ କଣ କରୁଥିଲେ ନା ପାଠ ପଢିନାହାନ୍ତି। ହଁ ତ ପାଠ ପଢି ନାହାନ୍ତି ଲୋକ ଲୋକ ପାଠ ନ ପଢିବା ଦ୍ଵାରା କଣ ହେଲା ଯିଏ ତାଙ୍କ ଭିତରେ କିଛିଟା ଶିକ୍ଷିତ ଥିଲା। ସେ ଲୋକର ଯ ଫାଇଦା ଉଠଉଥିଲା ସେ ଟାଇମରେ। ଯେ ପାଠ ପଢା ସିଏ ଜାଣିନି ଯେହେତୁ ଇଏ ନିଜେ ପଢିଛି ଦେନ ଏଇଠି ଆପଣ ଟୀପ ମାରନ୍ତୁ। ଏଇଠି ଟିପ୍ ଏଇଠି ଟିପଚିହ୍ନ ଦେଇଦିଅନ୍ତୁ ସେ କଣ ଏଇଟା ଆପଣଙ୍କର ଭଲ ପାଇଁ ଏଇଟା ଆପଣଙ୍କ ଜେଗା କି କଣ ସେ ସେଇଟା କରିଦଉଥିଲା କରିଦଉଥିଲା ନା ନାଇଁ। ତ ସିଏ ଟି ସେ ଟିପ ଦେଇ ଦଉଥିଲା ନା ନାଇଁ।
ହୁଁ।
ହଁ କୁହନ୍ତୁ ତାପରେ ସେଇଠୁ।
ତାପରେ ମୁଁ କହିଲି ଆଜି କାଲି ପା ଦରକାର କାରଣ ଯୋଉ ବାପା ମା ମାନେ ଦେଖିବ ଗରିବ ଘରର ପିଲାମାନେ ସେମାନେ ପା ଠ ପଢି ପାରୁନାହାନ୍ତି କାରଣ ତାଙ୍କ ବାପା ମା ମାନେ ପଢିନାହାନ୍ତି ସେମାନେ କହୁଛନ୍ତି ମୁଁ ତ ପଢନି ମୋ ଛୁଆ କାଇଁ ପଡ଼ିବ ମୁଁ ଯେମିତି ଖଟିକି ଖାଉଛି ସେମାନେ ସେମିତି ଖଟିକି ଖାଇବେ।
ହଁ। ତାଙ୍କ ମାଇଣ୍ଡରେ ଅଛି କଣ ମାନେ ବାପା ମା ସିଏ ସେଇଟା ଭାବୁନାହାନ୍ତି କି ସିଏ କଣ ସିଏ ମାନେ ସିଏ ଚାହୁଁଛନ୍ତି କି କଣ ବାପା ମା ମାନେ ପଢି ନାହାନ୍ତି ତ ପଢି ମାନେ ବାପା ମା ପଢି ନାହାନ୍ତି ତ ସେ ପିଲାକୁ ପଢେଇବା ପାଇଁ ଉଁ ମାନେ ସକ୍ଷମ ହେଇପାରୁନାହାନ୍ତି କଂପାଇଁ ନା ସିଏ ଯଦି ପା ଠ ଆଜିକା ଡେଟ ରେ ସେ ଯଦି ପାଠ ପଢିଥାନ୍ତେ ତ ନିଜ ଗୋଡରେ ନିଜେ ଠିଆ ହେଇକି ସେଇ ପିଲାମାନଙ୍କୁ ପା ଠ ପଢିଥାନ୍ତେ ଗରିବ କାଇଁ ଆଜି ଅଛି
ହଁ ସେ ତାପରେ ମା ମାନଙ୍କର ବି ବହୁତ ଭୁଲ କାରଣ ବାପା ମାନେ ତ ଖଟିବା ପାଇଁ ରୋଜଗାର ପାଇଁ ସେମାନେ ଦିନ ରାତି ବାହାରକୁ ଗଲେ ମା ମାନେ ପାଖରେ ରହିଲେ ସେମାନେ ଯଦି ପିଲାଙ୍କୁ ନ ପଢେଇବେ ପିଲା ଯଦି କହିବ ଆଜି ମୁଁ ଯିବିନି ପଢ଼ିବିନି ମା ମାନେ କହିବେ ହଉ ନ ପଢିକି ବସିଜା ସେମାନେ ଆଉ କଣ କାଲିକି ଆଉ ଯିବେ କି।
ନା ସେ କେବେ ଯିବେ କିି ସେ ସେଥିପାଇଁ ତ ଯାଉନାହାନ୍ତି। କାରଣ ସେ ଜାଣିଚନ୍ତି ଆମ ମା ତ ପଢୁନି ବାବା ତ ପଢୁନାହାନ୍ତି ତ ତାଙ୍କୁ ତାଗିଦି କରିବାକୁ ରହିଲା କିଏ। ଯଦି ଘର ଗୋଟେ ଘର ଭିତରେ ଯଦି କିଏ ପାଠୁଆ ଥିବ। ତ ସେଇ ଘରୁ ଗୋଟେ ପିଲା ବା ବାହାରିକ ବି ସେ ଜାଣିବ ଯେ ନାଇଁ ଆମ ଘରୁ ଏଇଟା ପଢାଟା ଅଛି ମୁଁ ପଢିବି। ତ ସିଏ ଜାଣିଲା କଣ ମୋ ଘରେ ମୋ ବାପା ତ ପଢିନାହାନ୍ତି ମୁଲିଆ କାମ କରିବାକୁ ଯାଉଛନ୍ତି ମୁଁ ବି ସେମିତି କାହା ଦୁଆରେ ଯାଇ କାମ କରିଦେଲେ ଦି ପଇସା ଇନିକମ କରିଦେବି। କଉନାଆନ୍ତି ହଁ ତ ସେ ସେଇଟାକୁ
କୁଲୁ ହଁ କୁଲୁ ଯି ବା ପାଇଁ ବି ଆଜିକାଲି କଣ ପିଲାମାନଙ୍କୁ ଆଗ୍ରହ କରିବା ପାଇଁ ସରକାର ଆଜିକାଲି ପ୍ୟାଣ୍ଟ ସାର୍ଟୁ ଆରମ୍ଭ କରିକି ଖାଇବା ପିଇବା ଖାତା ପେନ୍ ଜୋତା ମୋଜା ସବୁକିଛି ବି ଯୋଗାଇ ଦେଉଛନ୍ତି।
ଛିତ ଯୋଗେଇ ଦଉଛନ୍ତି ନା ନାଇଁ କାହିଁକି ନା ଆ ନ ନା କାହିଁକି ଏଇଟା କରୁଛନ୍ତି ନା ଏଥିପାଇଁ ଦଉଛନ୍ତି। ଯେ ଆଗକାର ଲୋକମାନେ ଆଗକାର ପିଲାମାନେ ସେମାନେ ଆଗ୍ରହ କରୁନଥିଲେ ସ୍କୁଲ ଯିବା ପାଇଁ। ଏଇ ଏଇ ଜିନିଷ କରିବା ଦ୍ଵାରା ପିଲାଙ୍କ ଆଗ ଗ୍ରହ ବଢୁଛି ଏଇଥିପାଇଁ ଆଗ୍ରହ ବଢୁଛି ଯେ ପିଲା ଚା ମାନେ କଣ ପିଲାଙ୍କୁ ଆଶା ଦେଖଉଛନ୍ତି। କି ଆଜି ସ୍କୁଲ ଆସ ଏ ଜିନିଷ ମିଳିବ ଆଜି ସ୍କୁଲ ଆସ ଏଇଟା କରିବ। ଯେ ସ୍କୁଲ ଆସ ଏଇ ଖାଦ୍ୟ ଖାଇବାକୁ ମିଳିବ। ଆଗରୁ ମଧ୍ୟାହ୍ନ ଭୋଜନ ସିଷ୍ଟମ ବୋଲି ଗୋଟେ ଜିନିଷ କିଛି ନଥିଲା। ଆପଣ ଜାଣିଛନ୍ତି ନା ନାଇଁ ମଧ୍ୟାହ୍ନ ଭୋଜନ ଜିନିଷ ବୋଲି କିଛି ଥିଲା କି ସେଇଟା କିଛି ନଥିଲା। କିନ୍ତୁ ଏବେ ସରକାର ଏଇଥିପାଇଁ କରିଛି। କି ଯେହେତୁ ମାନେ କଣ ଗୋଟେ ପିଲା ସ୍କୁଲ କୁ ଆସି ପାରୁ ଆସୁନଥିଲା। କଣ ପାଇଁ ନା ସେ ଘରେ ବି ଖାଦ୍ୟର ଅଭାବ ରହୁଥିବ।
ହୁଁ।
ମାନେ ଗୋଟେ ମୂଲ୍ୟ ମଜୁୁରୀ ବାବ ଖଟି ଖଟି ଆଣିକି ପିଲାଙ୍କୁ ସ୍କୁଲ ରେ ପାଠ ପଢିବା ବହୁତ କଷ୍ଟ ଥିଲା। ସେଥିପାଇଁ ସରକାର ବ ଏମିତି କି ବହି ବି ଦଉଛନ୍ତି। ଦଉଛନ୍ତି ନା ନାଇଁ ବହି କୁହନ୍ତୁ।
ହଁ ବହି ଦଉଛନ୍ତି।
ହଁ ସେଇ ବହି ପତ୍ର ସବୁ ଦଉଛନ୍ତି ଏଇଥିପାଇଁ ହିଁ ନଉଛନ୍ତି ଯେ ପିଲା ଟା ଗୋଟେ ଆଗ୍ରହ କରିକି ସ୍କୁଲ ଆସିବ ସ୍କୁଲ ଆସିବା ଦ୍ଵାରା କଣ ହବ। ନା ସେ ନିଜେ ଵି ଉଁ ନିଜେ ପାଠ ପଢିକି। ବଡ ମନିଷ ଟିଏ ହେଇପାରିବ ନା ନାଇଁ।
ହଁ।
ହଁ।
ତାପରେ ବି ପାଠପଢ଼ା ମଝିରେ ତାଙ୍କ ପାଇଁ ଖେଳକୁଦ ବ୍ୟାଡମିଣ୍ଟନ। ତଉଡିଡିଆ ଏସବୁ ବି ରଖାହଉଛି ପିଲା ଖେଳ ମଝିରେ ସେଇଟା ଆଗ୍ରହ ହବ ପିଲାଙ୍କର
ହଁ ହଁ ଏମିତି ହବା ଦ୍ଵାରା ପିଲା ନିଜେ ଚାହିଁ ବକି ନାଇଁ ମୁଁ ସ୍କୁଲ ଯିବି। ଯୋଉ ଛୁଆ ଆଗରୁ ଚାହୁଁଥିଲା କି ମୁଁ ସ୍କୁଲରେ ସ୍କୁଲ ଯିବିନି। ସ୍କୁଲରେ ଏଇଟା କରିବିନି ଯିବିନି ଘରେ ଲୁଚୁ ଲୁଚିକି ରହୁଥିଲେ ଘରେ ପିଲାମାନେ ଲୁଚିକି ରହୁଥିଲେ ସ୍କୁଲ ଟାଇମ ହେଲାଠୁ। କି ବାହାନା କରୁଥିଲା ଯେ ମୋ ପେଟ ମୁଣ୍ଡ କଣ ହେଲା ମୁଁ ଯାଇପାରିବିନି। ଏଇଟା କରିଥିଲେ କିନ୍ତୁ ଆଜିକା ଡେଟରେ ପିଲାମାନେ କଣ କରୁଛନ୍ତି ଏ ସବୁ ଜିନିଷ ପାଇବା ଦ୍ୱାରା ନିଜର ଆଗ୍ରହ ବଢୁଛି ସ୍କୁଲ ଯିବା ପାଇଁ ପିଲା ପିଲାମାନଙ୍କର ଠିକ କହିଲି ନା ନାଇଁ।
ହଁ ଅଷ୍ଟମ ନବମ ଦଶମରେ ଖାଇବାର ବ୍ୟବସ୍ଥା ନଥିଲା। ଏବେ ସରକାର ସେଇ ବ୍ୟବସ୍ଥା ବି କରିଦେଲେ ବେଲ୍ଟ ବି ଦଉଛନ୍ତି କଣ ବେଲ୍ଟ ଜୋ ଜୋତା ମୋଜା ସବୁ ଯୋଗାଇ ଦେଲେ।
ସବୁ ଯୋଗାଇ ଦେଲେ କଣ ପାଇଁ ନା ପିଲା ହଁ ଏମିତି ସା ହଁ ଏମିତି ଠିକ କଥା କହିଲେ ଆପଣ ଏମିତିକି ବି ସାଇକେଲ ବି ଦଉଛନ୍ତି।
ହଁ।
ହ୍ୟାଲୋ ହଁ ମୁଁ କ ମୁଁ ସେଇଆ କହିଲି ତାପରେ ମେନ କଥା କଣ ନାଇଁ ନାଇଁ ଗରିବ ଶ୍ରେଣୀର ଯୋଉ ଆଗକା ଯୁଗରେ ଲୋକମାନେ ଯୋଉ ଗରିବ ଶ୍ରେଣୀର ଲୋକ ଥିଲେ। ସେମାନେ ଚାହୁଁନଥିଲେ ମାନେ ପିଲାଙ୍କୁ ପାଠ ପଢେଇବା ପାଇଁ ମାନେ ଏଇ ସବୁ ଜିନିଷ ହବା ଦ୍ଵାରା ସେ କଣ କହିଛନ୍ତି ନା ଚାହୁଁଛନ୍ତି କିନ୍ତୁ ପିଲା ଆଗ୍ରହ ସହିତ ପାଠ ପଢୁ ପାଠ ପଢିକି ମାନେ କଣ ଧୀରେ ଧୀରେ ସବୁ ସୁବିଧା ଗମେଣ୍ଟ କରିଦେଲା ଗମେଣ୍ଟ ସୁବିଧା ଗମେଣ୍ଟ କ ସୁବିଧା କରିବା ଦ୍ଵାରା ବହୁତ ପିଲା ନିଜ ଗୋଡରେ ନିଜେ ଠିଆ ହେଇପାରିକି କିଏ ପାଠ ପଢିକି ଆଜି କେତେ ବାଟରେ ରହିଲେଣି।
ହଁ ଗରିବ ଘରର ଗରିବ ଘରର ପିଲା ପଢି ପାରୁନଥିଲେ ଖାତା ବହି କିଣିବାକୁ ପଇସା ନଥିଲା ଏବେ ସରକାର ଦେଲା କଣ ସେମାନେ ପ-ପଢିବାକୁ ସୁଯୋଗ ପାଉଛନ୍ତି।
ସୁଯୋଗ ହଁ ସୁଯୋଗ ପାଉଛନ୍ତି ତ ସୁଯୋଗ ପାଇବା ଦ୍ୱାରା କ ନିଜ ଗୋଟେ ନିଜେ ସେ ଠିଆ ହେଇ ପାଇଲେ। ତ ସେ ସେଇ ପିଲା ଯୋଉ ପିଲା ଦିନେ ପାଠ ପଢି ପାରୁନଥିଲା ସେଇ ପିଲା ଦିନେ ପାଠ ପଢିକି ବଡ ମଣିଷ ହେଇକି ସିଏ ବି ନିଜେ ଚାକିରି କଲାଣି। କରୁଛି ନା ନାଇଁ? ମାନେ ଏଇ ଏଇଟା ଏଇଟା କଣ ସେ ସରକାରଙ୍କ ଦ୍ଵାରା ପାଉଛି ନା ନାଇଁ ତ ମାନେ କଣ ଶିକ୍ଷାର ମାନେ ଆଜିକା ଡେଟରେ ଶିକ୍ଷା ତ ବହୁ ମାନେ ଦିନ ଥିଲା ଶିକ୍ଷାର ଘୋର ଅଭାବ ଥିଲା ପିଲାଙ୍କ ପାଇଁ। ପାଠ ପଢିବା ପାଇଁ ପିଲା ଚାଟଶାଳୀ କଣ ମାନେ ଯୋଉଠି ଟିକେ ପଢା ହଉଥିଲା ସବୁ ଗୋଟେ ଆଗେ ଗୋଟ ଗ୍ରୁପ୍ ହେଇକି ପଢା ହୁଏ ମାନେ ଆଗ କା ଯୁଗ କଥା କହୁଛ ମୁଁ ଏବେ ସ୍କୁଲ ହେରିକା ସବୁ ନର୍ମାଲ ବାହାରିଲା ସବୁ ପିଲାଙ୍କ ପାଇଁ ସବୁ ସୁବିଧା ହେଲା ମାନେ ଆଗକା ଲୋକ ମାନଙ୍କର କିଛି ବି ସୁବିଧା ନଥିଲା ସେ ପାଠ ପଢିବେ କେମିତି କହୁନାହାନ୍ତି
ହଁ ଆଗରୁ ସବୁଥିଲା ଏବେ ତ ସବୁ ସୁଯୋଗ ଯୋଗେଇ ଦେଲେଣି ତାପରେ ବି ସବୁ କିଛି ତାଙ୍କ ମା ମାନେ ମା ହିଁ ଦେଖିବା କଥା ନା ପାଠ ପଢିବେ ଛୁଆ କେମିତି କଣ?
ଯେହେତୁ ରହୁଛି ମା ପିଲାକୁ ଦେଖିବା କଥା ତାପରେ ମା ଦେଖିବା କଥା ବାପା ତ ଦିନ ମଜୁର ନା ସେ ଦିନେ ନ ଖଟିଲେ ତା ଫ୍ୟାମିଲି ଚଳିବ କେମତି ତ ସିଏ ସେ
ମା ମାନେ ନିଜେ ଶିଖିତ ହେବେ ଦରକାର ଯୋଉଠି ମା ଶିକ୍ଷିତ ନହେଲେ ନିଜ ଛୁଆକୁ କେମିତି ପଢେଇବ
ନିଜ ନିଜ ଛୁଆ କେମିତି ପଢ଼େଇବ ଠିକ କଥା କିନ୍ତୁ ମା ମାନେ କଣ
ଥିବ ସେ ନିଜ ଛୁଆଙ୍କୁ କଣ ପଢେଇବ?
କଣ ପଢେଇବ ସେ ତ ପଢେଇ ପାରିବନି ତ ମାନେ କଣ ତା ମାନେ କଣ ତା ମାନେ କଣ ଆଜିକା ଡେଟ ରେ ଲୋକମାନେ କଣ କହୁଛନ୍ତି ଜାଣିଛନ୍ତି ତ ପିଲାମାନଙ୍କୁ କଣ କରୁଛନ୍ତି ଗୋଟେ ଜିନିଷ ଭୁଲ କରୁଛନ୍ତି କଣ କହିଲେ ଫୋନ ଟା ଦେଇ ଦଉଛନ୍ତି ଫୋନ ଦବା ଦ୍ଵାରା ଫୋନ ଦବା ଦ୍ଵାରା ପିଲାର ମାଇଣ୍ଡ ପୁରା ପାଠରୁ ଯାଉଛି ଏ ଯୋଉ ଅନଲାଇନ କ୍ଲାସ ମାଧ୍ୟମରେ ପିଲାକୁ କଣ କରୁଛନ୍ତି ମା ମାନେ ବି ଦେଖୁ ବି ନାହାନ୍ତି କି ମୋ ପୁ ଅନଲାଇନ କ୍ଲାସ କରୁଛି ମା ଭାବୁଛି ମୋ ପୁଅ ଅନଲାଇ କ୍ଲାସ କରୁଛି କିନ୍ତୁ ପୁଅ ଇଆଡ଼େ ସ୍କ୍ରୋଲ କରିକି ଗେମ୍ ଖେଳିବାରେ ମାତିଛି କିନ୍ତୁ ସ୍କୁଲରେ ସେ ଟିଚର ଯେଉଁ ଏତେ ପରିଶ୍ରମ କରି ପାଠଟା ପଢ଼ାଉଛନ୍ତି ଅନଲାଇନ ରେ ଘରେ ବସିକି ପିଲାଙ୍କୁ ପାଠ ପଢଉଛନ୍ତି ସରକାର ଏଇ ସୁବଧା କଣ ପାଇଁ ଦେଇଛନ୍ତି ଯେ ପିଲା ଟା ଯେହେତୁ ଛୁଟି ଅଛି ତ ସେ ନିଜ ନିଜେ ପୁଣି ପାଠ ପଢିବ ନା ନାଇଁ ତ ସେଥିପାଇଁ ସେ ପଢଉଛନ୍ତି କିନ୍ତୁ ସେଇଟାକୁ ସେ ଦେଖୁନାହାନ୍ତି ସେ କଣ କରୁଛନ୍ତି ନା ନିଜେ କେମିତି ଇଏ କରିବେ ସେ ସେଇଟା ବୁଝୁନାହାନ୍ତି ବୁଝିିନାହାନ୍ତି ନିଜେ ଓଲଟା ପାଠ ନ ପଢେଇକି-
ଆମର ବି ସବୁଥିରେ ଶିକ୍ଷା ଆବଶ୍ୟକ କାରଣ ଶିକ୍ଷା ନଥିଲେ ଆମେ ଫୋନ ବି ବ୍ୟବହାର କରିପାରିବା ନାହିଁ ବାହାରକୁ କୁଆଡେ ଆମେ ଯାଇ ବିି ପାରିବା ନାହିଁ କୋଉଠି ଚଳି ପାରିବାନି ଯଦି- ଶିକ୍ଷା ଶିଖିଛେ ଆମେ ଯେଉଁ ଦେଶକୁ ଗଲେ ବି ସେଠି ଚଳିପାରିବା ରୋଜଗାର କରିପାରିବା ନିଜେ ଖାଇପାରିବା
କଥା ହଁ ଦୀପ ପାଠ ଯଦି ପାଠ ଯଦି ନ ପଢିଥିବ ତାହେଲେ ଯିବ କେମତି? କହୁନ ପାଠ ଯଦି ନ ପଢ଼ି ଯିବ କେମିତି ମୋ କହିବା କଥା ସେଇ ଗୋଟେ ମା କଣ କରୁଛି ସେଇ ପିଲାକୁ ଦେଖିବା ବଦଳରେ ଓଲଟା ସେ କଣ କରୁଛି ସେ ଫୋନ ଧରି ଦେଇ ଛାଡି ଦଉଛି ଯେ ପୁଅ ତୁ ଅନଲାଇନ କ୍ଲାସ କର କି ସେ ସେଇଟା ବୁଝୁନାହିଁ କି ପିଲା- ଅନଲାଇନ୍ କ୍ଲାସ୍ କରିବା ଦ୍ଵାରା ତାର ଅନଲାଇନ୍ କ୍ଲାସ ନକରିକି ସେ ଓଲଟା କଣ କରୁଛି ଫୋନ ଦେଖୁଛି ମାନେ ଏଇ କାର୍ଟୁନ ଦେଖୁଛି ଏସବୁ ଦେଖୁଛି କିନ୍ତୁ ସେଇଟାକୁ ସେ ଭାବି ପାରୁଛି କି ସେଇଟା ସେ ଭାବିବନି କିନ୍ତୁ ଏଇଠି ଆପଣ ଯୋଉଟା କହିଲେ ଠିକ କଥା କହିଲେ କିନ୍ତୁ ଏଇଠି ହେଲା ପ୍ରଥମ ଦୋଷ ମାଆର ମା ଗୋଟେ ମା ଯଦି ଚାହିଁବ ଗୋଟେ ପିଲା ନିହାତିି- ସେ ଶିକ୍ଷିତ ହେଇପାରିବ
ସେଥିପାଇଁ ମା ବି ଶିକ୍ଷିତ ହେବା ଦରକାର କାରଣ ମା ନିଜେ ଯଦି ହଁ-
ନିଜେ ଶିକ୍ଷିତ ହବା ଦ୍ଵାରା ମାନେ କଣ ମା ନିଜେ ଶିକ୍ଷିତ ହବ ପିଲାଙ୍କୁ ଶିକ୍ଷିତ କରିବ ତ ଟୋଟାଲ ଶିକ୍ଷିତ ହିଁ ଚାଲିବ
ହଁ- ତାପରେ ବି- ବି -ହଁ -ହଉ ତାହେଲେ।
ଯାଆନ୍ତୁ କଣ କରିବେ ଆଉ।
ହଉ ତାହେଲେ ରଖ୍